ପାନି
ହଁ ଗୁଡ଼ ମୋର୍ନିଂ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ କଣ କରୁଛନ୍ତି?
ଏଠି ବର୍ଷା ତ ପକଉଛି ଘରୁ ବାହାରି ହଉନି ବସିଥିଲି ଆଉ
ଆପଣ
ହଁ ଏମତି ଆମ ଇଆଡ଼େ ବି ବର୍ଷା ହଉଛି ଏମିତି ବସିଛୁ ଆମେ ଆଉ
ହୁଁ ଘରେ ସବୁ ଉଁ କରୁଛନ୍ତି।
ଘରେ ସମସ୍ତେ ବସିଛନ୍ତି ଆଉ
ହୁଁ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଆମର ମା ଦାଦା ଖୁଡି ଭାଇ ଭଉଣୀ ସମସ୍ତେ ଅଛୁ।
ଆଛା ଆଉ କଣ ଖାଇଥିଲେ?
ଆମ ଘରେ ସେମିତି ବାବା ମାମା ମୁଁ ଦିଦି ଦି ଜଣ ମ୍ୟାରେଜ ହେଇଗଲାଣି
ହଁ
ହୁଁ ମୁଁ କହିଲି କଣ ଖାଇଛନ୍ତି କି ସକାଳୁ
ଖାଇନି କିଛି ଲେଟ ରେ ଉଠିଲୁ ଏ ବସିଥିଲୁ ଆଉ ବର୍ଷା ହଉଛି ନିଦ ବି ଭାଙ୍ଗୁନି।
ଏତେ ଲେଟ୍ ଯାଏ ଶଉଛନ୍ତି ଆପଣ?
ନାଇଁ ଲେଟ ଜାଙ୍କେ ଶୁଏନି ବର୍ଷା ହେଇଚି ବୋଲି ନିଦ ଟିକେ ଲାଗିଯାଇଛି ଆଉ।
ଆଚ୍ଛା। ଆପଣ କଣ ଷ୍ଟଡି କରୁଛନ୍ତି ନା ଷ୍ଟଡି ସରିଲାଣି?
ନାଇ ସରିଗଲାଣି ଷ୍ଟଡି ମୋର।
ସେ ଗ୍ରାଜୁଏସନ୍ କମ୍ପଲିଟ ନା, ଅଧିକ?
ନା ନାଇ ଗ୍ରାଜୁଏସନ୍।
ଆଚ୍ଛା। କୋଉ ଷ୍ଟ୍ରିମ୍ ରେ ପଢୁଥିଲେ?
ଆଟ୍ସ ହୁଁ।
ଆଛା। ଅନର୍ସ କଣ ନେଇଥିଲ ଅନର୍ସ?
ସୋଶିଓଲୋଜି।
ଆ ଆ ବର୍ଷା ତ ପକଉଛି ବାହାରକୁବି ବୁଲି ହଉନି। ଆଉ କୁଆଡେ ବୁଲାବୁଲି କରି ଯାଉଛନ୍ତି ନା ନାଇଁ?
ଆଉ। ହ୍ନୁ। ନା। ବର୍ଷା ଦିନ ଛାରା ଲାଗି ରହୁଛି। ଏମିତି କୋଉଠି ଜଷ୍ଟ ଏମିତି ଛକ ପାଖକୁ ଯିବାକୁ ପଡୁଛି ଆଉ।
ଆଚ୍ଛା। ଆମର ବି ତ ସେଇୟା ଆଉ ଅଦ୍ମିକପରର ଯେତେବେଳେ ଟିକେ ଛାଡ଼ିଲେ ଯାଇକି ମାର୍କେଟ ଆଡ଼େ ଟିକେ ରାଉଣ୍ଡ ମାରିଦେଇକି ବୁଲି କି ଆସିବା କଥା ଆଉ।
ହୁଁ।
ହୁଁ। ଆପଣଙ୍କ ପ୍ଲସ ଟୁ ରେ କେତେ ଥିଲା?
ଫିଫ୍ଟି ଠୁ ଫିଫ୍ଟି ଥିଲା।
ଏଇଟି ପରସେଣ୍ଟ?
ନା, ନା ଫିଫ୍ଟି ପରସେଣ୍ଟ ଥିଲା
ଫିଫ୍ଟି ପରସେଣ୍ଟ ଆଚ୍ଛା। ଆମର ତ ଚାଲିଛି ଗ୍ରାଜୁଏସନ ସେକେଣ୍ଡ ଇଅର ଚାଲିଛି ବର୍ତ୍ତମାନ। ପଲିଟିକାଲ ସାଇନ୍ସ।
ଭଲ, ଭଲ ବି ସେ ସବଜେକ୍ଟଟା।
ହୁଁ, ହୁଁ। ଆପଣ କଲେଜ ଲାଇଫରେ କେତେବେଳେ ଷ୍ଟଡି ଟୁର୍ ଯାଇଛନ୍ତି?
ନା ମୁଁ ଯାଇନି କେବେ ସେତେବେଳେ ନଥିଲା ଆମ ବେଳେ କିଛି। ଆମ ବେଳେ ସେତେବେଳେ ନଥିଲା ଏଠି
ସାଙ୍ଗମାନେ କେତେବେଳେ ଉ ମାନେ ହେମିତି ଏକାଠି ହେଇକି ଯାଇଛନ୍ତି କେବେ ବୁଲାବୁଲି କରୀ କୁଆଡେ?
ନା, ନା ସେମିତି ମୁଁ ଯାଇନି କେବେ କଉଠି। ମୋ ସାଙ୍ଗ ଏତେ ହିଁ ନାହାନ୍ତି।
କଣ କହିଲେ?
ମୋର ସାଙ୍ଗ ଏତେ କେହିଁ ନାହାନ୍ତି।
ସାଙ୍ଗ ନାହାନ୍ତି ଆପଣ ମାନେ ଯାଉନଥିଲେ କଲେଜ
ହଁ, ଯାଏ ନାଇଁ ନାଇଁ ଯାଏ କିନ୍ତୁ ସେ ଆମ ଘରେ ଫୋନ୍ ଫୋନ୍ ଦିଅନ୍ତିନି କି ଏତେ ବି ସାଙ୍ଗ ହଁ, ନମ୍ବର ମୋ ପାଖରେ ନାହିଁ ସେମିତି ଯାହା ନର୍ମାଲ୍ ତିନି ଚାରି ଜଣ ସାଙ୍ଗ ସେତିକି। ସେଇ ନମ୍ବରରେ ଘର ଲୋକଙ୍କ ଫୋନରେ କଥା ହୁଏ ସେତିକି କାଫି।
ଆପଣ କେବେଠୁ ସରିଲାଣି ଗ୍ରାଜୁଏସନ୍?
ଗ୍ରାଜୁଏସ ସରିଲାଣି ତିନି, ଚାରି ବର୍ଷ ହେଲାଣି ସରିଲାଣି।
ଆଚ୍ଛା ଆଉ କଣ ଆଗକୁ କଣ ପ୍ଲାନ୍ ଅଛି ଆପଣଙ୍କର?
ଆ କଣ କିଛି ପ୍ଲାନିଂ ନାହିଁ ଏମିତି ଘରେ ଅଛୁ ଆଉ ହବ ଆଉ।
କିଛି ଉଁ ପୋଷ୍ଟ ବାହାରିଲେ ଆପ୍ଲା
ହଁ ହଁ ସେଇଟା ମୁ କରେ ହଁ ସେଇଟା ମୁ କରେ ହଁ। କେତେ ବି ଦେଇଛି ହଁ ଆସିଛି କିନ୍ତୁ ହେଇନି କୋଉଥିରେ। ମୁଁ ତୁ ଏଜାମ ସବୁ ଦେଇଛି।
ଆଚ୍ଛା। ପିଜି କଲେନି ଆପଣ ଘରେ ବସିବା ପାଇଁ ପିଜି ଟା କମ୍ପ୍ଲିଟ କରିଦେଇଥାନ୍ତେ ତିନି ବର୍ଷରେ।
ହଁ ହେଇଥାନ୍ତା ହେଲେ ହଁ ହେଇଥାନ୍ତା ହେଲେ ଏ କଲିନି ଆଉ।
ଫ୍ୟାମିଲି ପ୍ରୋବ୍ଲେମ୍ ରହୁଛି।
ହୁଁ ହୁଁ ହଁ।
ସେଟା ତ ସମସ୍ତଙ୍କର ମିଡିଲ କ୍ଲାସ ପିଲାଙ୍କର ସମସ୍ତଙ୍କର ସେଇଟା ହିଁ ଗୋଟେ ମ୍ୟାଟର କରେ।
ହୁଁ।
ଆମେ ବି ସେଇ ଗୋଷ୍ଠୀର ନା?
ହୁଁ ହୁଁ।
ଆଚ୍ଛା ଆଜି କଣ ରୋଷେଇ ବାସ ଆସିଛି ଆପଣଙ୍କୁ ରୋଷେଇ?
ହଁ ରୋଷେଇ ମୋତେ ଆସେ। ଆଜି ତ ଶନିବାର ଆଜି ଭେଜ କଣ ଟିକେ ହବ ଆଉ। ଭାତ ତରକାରୀ ହବ ଆଉ।
ଆପଣ ଘରେ ଆପଣ ରୋଷେଇ କରନ୍ତି ନା ମାମା?
ନା ନା ମୁଁ ରୋଷେଇ ଜାଣିଛି ମ ମୁଁ ବି ଜାଣିଛି। ସିଏ ବି ତାଙ୍କୁ ବି ବେଳେ ହେଲ୍ପ କରେ ମୁଁ ପ୍ରାୟ କରେ ରୋଷେଇ ଆସେ।
ଆଜି ତ ଆପଣ ଶୋଇଛନ୍ତି ମାମାଙ୍କ ପାଳି ପଡିଥିବ ଆଜି ଆଉ।
ହୁଁ ନା ସେମିତି କିଛି ନାହିଁ। ମୁଁ କରିପାରିବି ଆଉ।
ରୋଷେଇ ସରିଗଲାଣି?
ନା ନା ରୋଷେଇ କିଛି ହେଇନି ସେ ତାଙ୍କ ହ ମାନେ ହବ ଆଉ। ଖାଇବି ଦଶଟା ତ ହେଇଛି ପଖାଳ ଭାତ ହେରା କା ଥୁଆ ହେଇଛି। ଆଉ ତାପରେ ରୋଷେଇ ହବ ଆଉ ବର୍ଷା ପାଗ ତ ଆଉ।
ଆଉ କଣ କୁହନ୍ତୁ?
ଆଉ ଆପଣଙ୍କ କଣ ରୋଷେଇ ଜାଣିଛନ୍ତି ନା ଜାଣିନାହାନ୍ତି?
ଆମେ ହଁ ଆମ ଆ କ ଆସିବେ ସେମିତି ଆଉ ଟିକେ ଟିକେ ଭୋଜି ଭାତ୍ର ତାହଲେ ସାଙ୍ଗସାଥି ହେଇ କରୁ। ଚିକେନ ବିରିୟାନୀ ଏମିତି ଟିକେ ରୋଷେଇ କରିଦିଅନ୍ତୁ ଆଉ ସାଙ୍ଗ ଏଇ ସବୁ ମିଶାମିଶାଇକି କେତବେଳେ ଏମିତି କରିଦଉ। ପରଫେକ୍ଟ ନୁହଁ ଆଉ।
ହଁ ସେ କିନ୍ତୁ ପୁଅ ପିଲାଙ୍କର ରୋଷେଇ ଭଲ ହୁଏ।
ସେମିତି ଆଉ।
ହୁଁ।
ଆପଣ କୋଉଠି ରହୁଛନ୍ତି?
କଣ କରିଲେ?
ମୁଁ କହିଲି ଆପଣ ରହୁଛନ୍ତି କୋଉଠି?
ମୁଁ ଘରେ ଗାଁରେ ରହେ।
ନାଇଁ ମାନେ କୋଉଠି କୋଉ ଏରିଆ କଣ?
କଟକ ଯୋଉ କେନ୍ଦ୍ରାପଡା।
କଟକ କେନ୍ଦ୍ରାପଡା ଆପଣଙ୍କ ସେଠି କଣ ବୁଲିବା ପ୍ଲେସ କଣ ପାଖାପାଖି ଅ
ଆମର ଅଛନ୍ତି ବଳଦେବଜୀଉ ଅଛନ୍ତି ଫେମସ ଜାଗା ସେଇଟା। ପୁରୀରେ ଜଗନ୍ନାଥ ଆମ କେନ୍ଦ୍ରାପଡା ବଳଦେବ ଜୀଉ ମାନେ ତାଙ୍କ ବଡ ଭାଇ। ସେଇଟା ଆମର ଫେମସ ସେଥିପାଇଁ ତ ଆମ ବଲଦବଜୀଉ ଫେମସ ତାପରେ ଆମର ରସାବଳୀ ଫେମସ ଆମର ସେ କେନ୍ଦ୍ରାପଡାର ଏଇ ଦି ବର୍ଷ ତଳେ ଆମ ରସ ଯୋଉ ରସାବଳୀ କି ମାନ୍ୟତା ଦିଆଯାଇନି?
ହୁଁ, ହୁଁ, ହୁଁ।
ଆପଣଙ୍କୁ ସବୁଠୁ ରୋଷେଇ କରିବା କଣ ଭଲ ଲାଗେ?
ମତେ ସେମିତି ତ ମୁ ସବୁ କରିପାରିବି କିନ୍ତୁ ସବୁ ନଲେଜ ଅଛି କିନ୍ତୁ ଭେଣ୍ଡିଆଳୁ ତରକାରୀଟା ନା ଆମ୍ବୁଲା ଆଳୁ ଝୋଳଟା ଭଲ ହୁଏ। ସେଇଟାବି ମତେ ବହୁତ ଭଲ ଲାଗେ ହଁ। ଭଲ କରେ ଆଉ।
ଆପଣଙ୍କ ଡ୍ରିମ୍ କଣ ଥିଲା? ପାଠ ପଢିବି କି କଣ ହେବି?
ହଁ ସେଇଟା ଇଛା ଥିଲା ମୋର ଇଛା ଥିଲା ହଁ। ହଁ ଡ୍ରିମ ତ ଥିଲା ଜବ ଫବ କରିବା ପାଇଁ ତ ହେଲାନି। ଆଉ ଦଉଛି ଯାହା ହବ ଆଗକୁ ଆଉ?
ଆଛା ଆପଣଙ୍କର ତ ଓବିସି ହେଇଥିବ ନା ଓ
ଆମରଓବିସି ନହିଁ ଆମର ଏସି ବିସି।
ଆଛା ଆମର ଓବିସି ଓବିସି ଏସି ବିସି। ଓ ବି ସି ଏ ସ ବି ସି ତ ମାନେ ଜବ୍ ମିଳିବା ବହୁତ କ୍ରିଟିକାଲ ହେଇଯାଉଛି। ଭାକାନ୍ସି ମିଳୁନି ମାନେ ଭାକାନ୍ସି କୁ ଦେଖ ବେଳକୁ ଆମର ମାନେ ବେକାରୀ ହୋଇଯାଉ ଶନ? ଅଦର କାଷ୍ଟମାନଙ୍କର ଯୋଉଟା ଏସି ଏସ୍ଟି ଏମାନଙ୍କର ମାନେ ଭଲ ଫାସିଲିଟି ଦଉଛି ନା ସେ ଯଦି ଟିକେ ସେ ଯଦି ଟିକେ ବି ପ୍ରାୟ ମାନେ ଆମେ ଯେତେ ଯଦି ସେଭେଣ୍ଟି ପରସେଣ୍ଟ ଆମର ପରଫମ ଦେ ଦେଖେଇବା ବି ଆମର ହେଇପାରୁନି ସେ ଯଦି ଟେନ ପରସେଣ୍ଟ ବି ତାଙ୍କର ଦେଖେଇବେ ହେଇଯାଉଛି।
ହୁଁ, ହୁଁ
ସେଟା ଗୋଟେ ଇଏ ରହୁଛି। ତାପରେ ବି ସରକାରଙ୍କ ନିୟମକୁ ମାନିବାକୁ ପଡିବ କାହିଁକି ନା ମାନେ ସିଏ ପଢିବାକୁ ଦଉଛନ୍ତି। ମାନେ ଯଦି ପଢିବାକୁ ଦଉଛନ୍ତି ମାନେ ଏସି ଏସ୍ ଟି ମାନଙ୍କୁ ବା ଅଦର କାଷ୍ଟମାନଙ୍କୁ ମାନେ ପଢିବାରେ ରିଲାକସେସନ ଦଉଛନ୍ତି ନା ନାଇଁ ସବୁଠି।
ହଁ। ହଁ ସେଇଟା ତ ଠିକ କଥା ହେଲେ ଆଜିକାଲି ମୋ କହିବା କଥା ମୋ କଥା ମୁଁ କହୁଛି କି ଚାକିରି କ୍ଷେତ୍ର ହେଉ କି ସେ ପାଠପଢ଼ା କ୍ଷେତ୍ରରେ ହେଉ ସମୁ ସମାନ ଅଧିକ ଦବା ଦରକାର କାହିଁକି ନା ଶିକ୍ଷା ତରେ ଯାଇ ସମସ୍ତେ ପରିଶ୍ରମ କରୁଛନ୍ତି ନା କେହି ବି ତ ବିନା ପରିଶ୍ରମ ପାଇପାରିବେନି। ତ ସେଟା ସମସ୍ତଙ୍କ ପାଇଁ ନିୟମ ଟା ଗୋଟେ ପ୍ରକାର ରହିବା ଦରକାର ଆଗରୁ କଣ ଥିଲା ସେଇଟା ଜଣା ନାହିଁ କିନ୍ତୁ ଏବେକାର ସବୁ ନିୟମ ବଦଳୁଛି ଏ ନିୟମଟି ବଦଳ ଦରକାର। ଏମତି ହେଲେ ତ କାହା ମନରେ କିଛି ଭାବନା ଆସିବ ଆଜ୍ଞା।
ରୁହନ୍ତୁ ଯଦି ମାନେ ସେମାନଙ୍କୁ ପୁଣି ମାନେ ସରକାର ଏକଷ୍ଟ୍ରା ସ୍କଲା ସବୁ କିଛି କିଛି ଦେଇକି ମାନେ ଯେମିତି ବେକାର ରହିବେନି ମାନେ ତାଙ୍କୁ ପଢେଇବାକୁ ସୁଯୋଗ ଦଉଛି ନା ଅଧିକ। ମାନେ ଯଦି ତାଙ୍କ ତାଙ୍କୁକୁ ପଢିବାକୁ ସୁଯୋଗ ଦେଇକି ବି ଯଦି ତାଙ୍କୁ ଆହୁରି ମାନେ ଚାକିରୀ କ୍ଷେତ୍ରରେ ମାନେ ଦିଆ ଯିବ ନାହିଁ ଏତେ କମ ମାର୍କରେ ରଖି ତମେ ପାସ୍ ହେଇଯିବ କି କଣ ତାହେଲେ ଲାଭ କଣ? ମାନେ ପଇସା ଦେଇକି ପଢେଇବ ସରକାର ତଥାବି ବି ସିଏ କମ ମାର୍କ ରଖିଲେ ତଥାପି ସେ ପାଇଯିବେ ତାହେଲେ ଲାଭ କଣ?
ନାଇଁ ସେଇଟା ବା ମୁଁ କହୁଛି ଶିକ୍ଷା ଚାକିରି କ୍ଷେତ୍ରରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯିବ ନିୟମ ଗୋଟେ ରେ ମାନେ କୋଉ କି ଏସ ଏସି ବି ସି ହଉ କି ଜେନେରାଲ୍ ହଉ କି ଯୋଉ ଯେକୌଣସି କାଷ୍ଟ ହଉ। କିନ୍ତୁ ଶିକ୍ଷା ଚାକିରି କ୍ଷେତ୍ରରେ ସବୁ ସମାନ ରହିବା ଦରକାର ସମାସ ସମାନ ଅଧିକାର ସେ ଯିଏ ପୁଅ ହଉ କି ସେ ଝିଅ ହଉ ମାନେ ଝିଅମାନଙ୍କ ପାଇଁ ଫି ପୁଅମାନଙ୍କ ପାଇଁ ଫ୍ରୀ ରିହିବା ଦରକାର ମାନେ କଣ ମଣିଷ ନୁହନ୍ତି ନା ଶ୍ ସେମାନେ ବି କଣ ଆଗକୁ ଯାଇ ପାରିବେନି ସମସ୍ତଙ୍କ ପାଇଁ ସମାନ ନିୟମ ଦରକାର। ଆଜ୍ଞା ସମସ୍ତେ ଶିକ୍ଷା କ୍ଷେତ୍ରରେ ତ ଆଗଉଛନ୍ତି କିଏ ତ ବିନା ଇଏରେ ଯାଉନାହାନ୍ତି ନା ସମସ୍ତେ ଶି ଶିକ୍ଷା ପାଇଁ ଅଳ୍ପ ବହୁତ ପଢିବାକୁ ଚାଁଉଛନ୍ତି ସମସ୍ତେ ତାର ପାଠ ହଉ କି ନ ହଉ ସେଇଟା ପର କଥା। ହୁଁ।
ଆଚ୍ଛା।
ହଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ମୁଁ ଏବେ ରଖ ରଖୁଚି ଆଉ, ଠିକ୍ ଅଛି ହଁ ଜୟ ଜଗନ୍ନାଥ।